ହାଲୋ।
ହଁ ହଉ କୁହନ୍ତୁ?
ଆଜ୍ଞା ହଁ ହାଲୋ। ବୟସ ଭୟସ ଆସୁଚି ତ। ଆଜ୍ଞା କଣ କରୁଥିଲେ?
କିଛି ନାଇଁ ଏଇ ପଢୁଥିଲୁ ଆଉ।
ଆଜ୍ଞା କଣ କରୁଚନ୍ତି ପଢାପୁଢି?
ବ୍ୟାକିଂ କରୁଚି।
ଛ
ଆପଣ କଣ କରୁଚନ୍ତି?
ମୁଁ ଏବେ ବିଟେକ୍ ଫାଇନାଲ୍ ଇୟର୍।
ଆଚ୍ଛା।
ଆଜ୍ଞା।
ହଁ କଣ କହିଁଲେ?
ଖାଇବା ପିଇବା କନ ଥିଲା ସକାଳେ?
ଆଜି ଆଜି ମୁଁ ହଷ୍ଟେଲରେ ବନିଥିଲା ଉପମା ତରକାରୀ ଦେଇଥିଲେ। ହଷ୍ଟେଲ୍ ଖାଇବା ତ ଯାହା ଲାଗୁଥିବ ଆଉ ଜାଣିଥିବ ଆଉ।
ତ ହଷ୍ଟେଲ ଖାଇବା ବହୁତ୍ ଖରାପ୍।
ସେଥିପାଇଁ ହଷ୍ଟେଲ ବି ଛାଡି ଦେଇଚି ବାହାରେ ରୁହୁଚି।
ଆପଣ ଭୁବନେଶ୍ୱରରେ କରୁଚନ୍ତି।
ଆଜ୍ଞା।
କୋଉ କଲେଜ?
ହଁ ଗାନ୍ଧୀ ପୁରରେ କରୁଚି।
ଆଚ୍ଛା ମୋ ଦିଦି ବି ଜଣେ ସେଟି ପଢୁଚନ୍ତି।
ଓ ଆଉ କି ଘରେ କିଏ କିଏ ଅଛନ୍ତି ସବୁ?
ମୁଁମରେ ମମି ବାବା ମୁଁ।
କିଛି ଅଛି କି ବଡ।
କଣ କହିଲେ?
ହବି କିଛି ଟାଇମି ଟା କଣ କରନ୍ତୁ।
ଶୁଭା ହୁନି ଆପଣଙ୍କ ଭଏସ୍।
ଯଦି ଏମିତି ଫି ଟାଇମରେ କଣ କରନ୍ତି?
କିଛି ନାହିଁ। କଣ କରିବି ପଢେ ବସିକି ନହେଲେ କ୍ଲାସ ଟା ସରୁଛ ଆମର ବାରଟାରେ ରୁମ କୁ ଆସିଲୁ
ଏଇ ନୋଟ ଥିଲା ଲେଖୁଥିଲି ଆଉ।
ଆଚ୍ଛା।
ହୁଁ।
ହଁ ଆପଣଙ୍କ ବିଷୟ
କଣ କହିବୁ ମତେ ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଚାଲିଛି ବ୍ୟାଙ୍କିଙ୍ଗ କରୁଛି ଭୁବନେଶ୍ରରେ।
କୋଉଠି ପ୍ଲସ ଥ୍ରି କୋଉଠି?
ପ୍ଲସ୍ ଥ୍ରୀ ମୁଁ କରୁଛି ଆମ ଯାଜପୁରରେ।
ଆଚ୍ଛା।
ଆପଣ ଘର କୋଉଠି?
ହଁ କଟକ।
ଆଚ୍ଛା।
ହୁଁ। ଜା ହୋଊ।
ହଁ।
ହ୍ୟାଲୋ।
ହଁ।
ଆଜ୍ଞା ତ ବାକି ଏମତିଆ ଆପଣ ବ୍ୟାଙ୍କିଙ୍ଗ ନା ଆଉ କିଛି ଅଲଗା କିଛି କରୁଛନ୍ତି? ପ୍ଲସ ଥ୍ରୀ ବ୍ୟାଙ୍କି ଆଉ ବ୍ୟାଙ୍କିଂ ପ୍ରିପରେସନ୍?
ହଁ ବ୍ୟାଙ୍କିଙ୍ଗ ପ୍ରିପରେସନ୍ ଚଲଉଛି ଏବେ ପ୍ଲସ୍ ନହେଲେ ବ୍ୟାଙ୍କିଙ୍ଗ ଏକଜାମ ଦେଇପାରିବନି ତ
ବ୍ୟାଙ୍କିଙ୍ଗ ଦି ବର୍ଷ ଏବେ କୋଚିଂ ନେବା ତାପରେ ମୋର ପ୍ଲସ୍ ଥ୍ରି ସରିଯାଇଥିବ ଏମିତିରେ ବି। ତାପରେ ମୋର ଏଜ୍ ବି ହେଇନି ମତେ ଏବେ ଏଇଟିନ୍ ଚାଲିଚି।
ଆଜ୍ଞା।
ତ ଏମ ବି ଏ କରିବି ଆଉ।
ତାପରେ ବିଟେକ୍ ଫାଇନାଲ୍ ବିଷୟରେ କଣ ମାନେ ପ୍ଲେସମେଣ୍ଟ ଆସିବ ନା ତାପରେ ଆଉ କଣ କରିବ?
ନାଇଁ ନାଇଁ ପ୍ଲେସମେଣ୍ଟ ଏବେ କରିନି ପ୍ଲେସମେଣ୍ତ ରେ ଯେଦି ଇଏ ଜବ୍ ଗମେଣ୍ତେ ଲାଇନ ଜବ୍ କରିବି। ତାପରେ ଏମ୍ ଟିକ୍ କରିବା
ଆଚ୍ଛା। ଭଲ।
ହଁ। ଆଉ ବୁଲାବୁଲି କଣ କୁଆଡ଼େ କରିଚନ୍ତିନା କରିନାହାନ୍ତି କୁଆଡ଼େ ବୁଲାବୁଲି ଏମତି? ବୁଲାବୁଲି କୋଉ ଜାଗା ପସନ୍ଦ ସବୁ? ମେବି ଭୁବନେଶ୍ଵର କି ବାହାର ଷ୍ଟେଟ କିଷ୍ଟେଟ ଆଉଟଫ୍ଷ୍ଟେଟ କିଛି?
ତସେତ ମୁଁ ବହୁତ୍ ବୁଲିକି ଆସିଲାଣି।
ଆଚ୍ଛା ବଢ଼ିଆ।
ଏବେ ତ ରିସେଣ୍ତେ୍ ଯାଇଥିଲି କେରେଳ।
ଓହୋ ବଢ଼ଆ ବଢଆ ବଢ଼ିଆ ପ୍ଲେସ୍ ସେଇଟା।
ହୁଁ।
ତ ମର୍ ବି ସେମିତି ତ ବୁଲାବୁଲି ମୋର ସୋଲୋ ଟ୍ରାଭେଲ ତ କଣ୍ଟେଣ୍ଟ କ୍ରିଏସନ କରେ ତ।
ଆଚ୍ଛା।
ହଁ ମୋରବି ସେମିତି। ନାଇଁ ଏଇଟା ଭଲ ରହିବା କଥା କି ଏମତି ଭଲ ବାହାରେ ବୁଲାବୁଲି କଲେ ବି ମାଇଣ୍ଡ ଭଲ ବି ରହିବ ତ ଏସବୁ ଆଉ। ହିସାବରେ ତ ସେ ସେଇଥିପାଇଁ ବୁଲାବୁଲି ହୁଏ। ପାଠ ପଢା ପଢି ଚାଲିଚି ଏମିତି ଆଉ।
ହୁଁ ଭଲ ଆଉ।
ନାଇ ବର୍ଷା ବି ହଉଛି ବୋଧେ ବର୍ଷା ବି ହୋଉଥିଲା ତ ସକାଳୁ।
ହଁ ଆମଆଢେ ବର୍ଷା ବି ହଉଛି।
ଆଜ୍ଞା। ଆଚ୍ଛା ହଉ। କଣ କଣ କୁହନ୍ତ ଆଉ ଆପଣଙ୍କ ବିଷୟରେ?
ପଚାରନ୍ତୁ କହିବି?
ତ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ, ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା, ମାଆ, ଭାଇ, ଜେଜେମା। ଏମିତି ସବୁ ଆଉ ଆଉ ବଡ଼ ବାପା, ବଡ଼ ମା। ଏଇ ମାନେ ଆପଣଙ୍କ ଘରେ ଆଜ୍ଞା ଆଜ୍ଞା ଜଏଣ୍ଟେ ଫ୍ୟାମିଲି।
ନାଇଁ ଆମର ଜଏଣ୍ଟ ଫାମିଲି ନା ବାସ୍ ବାବା, ମାମା, ମୁଁ ଆଉ ମୋର ଯୋଉ ଦିଦି। ମୋର ଯୋଉ କଣ ଜେଜେମା।
ଆଚ୍ଛା ଆଚ୍ଛା। ଆଉ ପ୍ରିପାରେସନ୍ ଭଲ ଚାଲିଚି ତ ସବୁର?
ହଁ ଚାଲିଚି ତ ଦେଖାଯାଉ କଣ ହଉଚି।
ହଁ ପଢା ଚାଲୁ ଅଛନ୍ତି ଭଗବାନ ଅଛନ୍ତି ବଢ଼ିଆ ହବ।
ଆଜ୍ଞା।
ଅଛନ୍ତି ଗଡସ୍ ପ୍ଲାନ୍ ବଢିଆ ହବ କିଛି କିଛି ଟେନ୍ସନ୍ ନାଇ।
ହଁଁ ସେଇ ତାଙ୍କ ଉପରେ ହିଁ ଛାଡି ଦେଇଛି। ଯାହା କରିବେ ସିଏ କରିବେ ଆଉ।
ହୁଁ।
ହଉ ତମର ବୁଲାବୁଲି କୋଉଠି ସବୁ କଣ ହେଇଛି?
ତା ଭିତରେ ଓଡ଼ିଶା ତ ବହୁତ ଜାଗା ବୁଲି ସାଇଲିଣୀ ତ କଣ୍ଟେଣ୍ଡ କ୍ରିଏସନରେ ତ ଓଡିଶାର ସବୁଠୁ ଭଲ ଲାଗିଲା କୋରାପୁଟ ସାଇଡ୍।
ହୁଁ ହଁ ମତେ ବି ବହୁତ ଭଲ ଲାଗେ ସେପଟେ ପାହାଡ ସାଇଡ୍ ଟା ବହୁତ ବଢ଼ିଆ ଲାଗେ।
ଆଜ୍ଞା।
ହୁଁ।
ପାହାଡ ବର୍ଷା ଦିନ ବି ଆଇିଲାଣି ଚାଷ ବାସ ଆଉ ଟିକେ ଭଲ ହେବ। ନିଜ ବାଇକ୍ ଧରିକି ସାଢ଼େ ଯିବା ଭଲ ମଜା ଲାଗେ ଆଉ।
ମତେ ବି ବାଇକ୍ ରାଇଡ ବହୁତ ପସନ୍ଦ। ତ ମୋ ଡ୍ରିମ୍ ହଉଛି ବାଇକ୍ ରାଇଡ।
ସେଇଆ ତ। ତ ପ୍ୟାସନ ବି ଅଛି ମୋର କି ଏମତି କଣ୍ଟେଣ୍ଡ କ୍ରିଏସନରେ? ତ ସେଥିପାଇଁ କରୁଛି ଆଉ। ତ ଆଉଟ ଅଫ ଷ୍ଟେଟ୍ ରେ ହୁଁ ହୁଁ।
ୟୁଟ୍ୟୁବ ନା ଇନ୍ସଷ୍ଟା?
ହଁ ଇନ୍ଷ୍ଟା।
ଆରେ ଏମତି ଲଙ୍ଗ ନା ଲଙ୍ଗ ଭିଡ ନା ସର୍ଟ ଭିଡିଓ?
ନାଇଁ ନାଇଁ ସଟ୍ ଟାଇପ୍ ର ଯେମିତି ଆପଣ ଯେ ଦେଖିବେ ତ୍ରା ଆଇଲା ରଥଯାତ୍ରାଳିଆ ଭିଡିଓ ସୁଟ୍।
ଆଚ୍ଛା ଆଚ୍ଛା ହୁ ହୁଁ।
ସିନେମାଟିକ ସର୍ଟସ ଆଉ ଫଟୋ ସବୁ ସେଭଳିଆ ଆଉ।
ହଉ ହଉ।
ବାକି ଆଉଟ୍ ଅଫ୍ ଷ୍ଟେଟ୍ ବି ଯାଇଛି ବୁଲିବାକୁ। ସାଙ୍ଗମାନଙ୍କ ସହିତ ମତେ ଯାଇଥିଲ ଆଉଟ ଅଫ ଷ୍ଟେଟ ବି ଯାଇଛି ବୁଲିବାକୁ ସାଙ୍ଗମାନଙ୍କ ସହିତ। ବନାରସ ଯାଇଥିଲୁ। ତା ଦେହରେ ଅଛି ପ୍ଲନ୍ ଅଛି ଯିବାର ଗୋଆ ଦେଖିଆ।
ଆଚଛା। ଭଲ ଆଉ।
ସବୁ କଥା ଚାଲଚି। ବିଟେକ୍ ବି ସରିଗଲେ ତ ଜବକୁ ଜବ ରହିବ ତାପରେ ଉଇକଣ୍ଡ ରେ ବୁଲବୁଲି ଏମିତି ଆଉ।
ହୁଁ ଭଲ ଆଉ।
ଆଉ ଆପଣଙ୍କର କଣ ସବୁ ଅଛି ଫ୍ୟୁଚର ପ୍ଲନ୍ କେମତି କଣ ଅଛି ସେ ବିଷୟରେ
ପ୍ରଚର ପ୍ଲାନ ନାହିଁ? ସେମିତି କିଛି ନାହିଁ ହଁ ବାସ୍ ସମସ୍ତଙ୍କର ତ ଥାଏ ନା ଜବ ଜବ୍ କରିବେ ଆଉ।
ହୁଁ ହୁଁ।
ଜବ୍ ତ କରିବି ସିୟର୍ ତାପରେ ମୁ ମାନେ ମୋର ଡ୍ରିମ ହଉଛି ବାଇକ୍ ରାଇଡ୍।
ଆଚ୍ଛା
ଉୁଁ।।
ଆଚଛା ତ ବାଇକ ରାଇଡିଙ୍ଗ କଲେ ତ ଟ୍ରିପ ହିଁ କରିକି ଯିବେ ତ ଭଲ ଲାଗିବ ନା। ତ ସେଇଟା ବି ଭଲ।
କିନ୍ନା ମୋଟ ସାଙ୍ଗ ମାନେ ମୋର ଗୋଟେ ସାଙ୍ଗ ଟେ ସିଏ ବାଇକ ରାଇଡ କରୁଛି।
ଭାଇ ବାଇକ୍ ରାଇଡ ର ସେ ମାନେ ବାଇକ ରାଇଡ ମାନ କଣ କହିଲ ବାଇକ୍ ରେସ୍ ଲଗଉଛି ଯୋଉ ରେସ୍ ଲଗେଇକି ଯୋଉ ପଇସା ଇନକମ୍ କରନ୍ତି
ଆଚ୍ଛା ଆଚ୍ଛା।
ହଁ ସେ ସେମିତି ହିଁ କରୁଚି ହଁ। ହଁ ଭାଇ ବଞ୍ଚିଲେ ବଞ୍ଚିବ ନହେଲେ ମଲେ ମରିବ ଯାହାହେଲେ ତା ଡିସିସନ୍।
ହଁ ସେଟା ସେଫ୍ଟି ଅଛି ତ ସେଫ୍ଟି ଫାଷ୍ଟ।
ହଁ ତ ସେମତିରେ ସେ ଲଗେଇଛି ମତେ ବି ସେମତି ଆ ଡ୍ରିମ୍ ଅଛି ବାସ୍ ଘରଲୋକୁ ଟିକେ ସେ ଇଏରେ ଇଣ୍ଟରେଷ୍ଟ ନାହାନ୍ତି ଘ
ହଁ ଏଇ ଗୋଟେ ଟାଇମ୍ ରେ ଘର ଲୋକ ନାଇଁ ନାଇଁ ହୁହନ୍ତି ତାପରେ ଯେମିତି ଇଏ ହେବେ ହେଇଯିବ।
ହୁଁ ବାସ୍ ଯେତେବେଳେ ବାସ୍ ଟିକେ ଇଏକି। - ଟ୍ୱେଣ୍ଟି ପ୍ଲସ୍ ହେଇଯାଏ ସେଇ ରାଇଟରେ ତ ସିଓର୍।
ସେ ମାନେ ଗୋଟେ ବାଇକ୍ ରାଇଟିର ମିନିମମ୍ କରୁଚି ଷାଠିଏ ହଜାର ନା ସତୁରି ହଜାର ଟଙ୍କା।
ହୁଁ ସେଥିରେ ଭଲ ଇନକମ୍ ବି ଥାଏ ଭଲ ସବୁଠୁ।
ତାପରେ ତାର ଫେରେ ମାନେ କଣ କହିଲ ଲଙ୍ଗ ଡିଷ୍ଟାନ୍ସ ଚଲେଇବାର ଆଇଦର୍ ମାନେ ଓଡିଶାରୁ ତାହେଲେ ଯଦି ବ୍ୟାଙ୍ଗଲୋର କି ଆଉ ମୁମ୍ବାଇ ଫୁମ୍ବାଇ ପଡିଲା ତ ସେଥିରେ ତାକୁ ମିନିମମ୍ ଟୁ ଲାଖ ଭଳିଆ ମିଳୁଚି।
ଆଚ୍ଛା।
ହୁଁ।
ପ୍ରପର୍ ମାନେ କଣ କହିଲ ପ୍ରପର୍ ବାଇକ୍ ଚଲେଇବା ଶିଖିଚି। ମୁଁ ବାସ୍ ବାଇକ୍ ଚଲା ଶିଖିଚି ବାସ୍ ପ୍ରପର୍ ମୋରେ ଲାଇସେନ୍ସ ନାଇଁ କିଛି ନାହିଁ ନାଁ।
ଆଚ୍ଛା।
ସେଥିପାଇଁବି ଟିକେ ଘରେ ରାଜି ନାହାନ୍ତି।
ଏଇଟିନ୍ ଏବେ ଏଇଟିନ୍ ହେଲାନା ଏଇଟିନ୍ ପ୍ଲସ୍ କୁ ପୁରା ବାହାର କରିଦେବେ।
ହଁ।
ଆଚ୍ଛା ହଉ ରଖୁଚି ଆଉ ଆପଣ କଣ୍ କରୁଚନ୍ତି କରନ୍ତୁ ଆଉ କଲ୍ କରିବି ଆଉ।
ହଁ।
ରହୁଚି।
ହଁ।